ସ୍କା
ବନ୍ଧୁ ଜୟ ଜଗନ୍ନାଥ ନମସ୍କାର କଣ କରୁଛନ୍ତି ବନ୍ଧୁ?
ନାମ ମୁଁ କଣ କହିଲେ ଆପଣ ଖାଇସାରିଣେନି?
ହଁ ବନ୍ଧୁ ଏଇ ଖାଇକି ବର୍ତ୍ତମାନ ଆମେ ଟିକେ ବିଶ୍ରାମରେ ଥିଲୁ ବର୍ତ୍ତମାନ ଆସିଲୁ ଆପଣଙ୍କୁ ଅ ଯୋଗାଯୋଗ କରିବା ପାଇଁ ବନ୍ଧୁ।
ଓହୋ ଆପଣ ଅ ଆଁ କଣ ଖାଇଲେ କଣ?
ବନ୍ଧୁ ଆମର ଆଜି ଯେହେତୁ ଆମର ଆମିଷ ବାରବାଜି। ଆମର ଆମିଷ ହେଇଥିଲା ଆଜି। ଆଜ୍ଞା ଆଜ୍ଞା ମାନେ କୁକୁଡା ମାଂସ ହେଇଥିଲା ଆଜ୍ଞା।
ହଁ ଆ ପଛ ପଟୁଛୁ ଅଛି।
ଆଜ୍ଞା।
ଆପଣଙ୍କ ପଛ ପଟୁ ବହୁତ ଜୋର ଶବ୍ଦ ଆସୁଛି।
ଆଜ୍ଞା ଆଜ୍ଞା ମୁଁ ଇଏ କରୁଛି।
ହଉ।
ଆଜ୍ଞା ବନ୍ଧୁ ଏବେ ଶବ୍ଦ ଆସୁଛ କି ବନ୍ଧୁ?
ନାଇଁ ନାଇଁ ମୋ କହିବା କଥା ଯେ ଆପଣ ମାଂସ ରାନ୍ଧିଥିଲା କିଏ?
ହଁ। ବନ୍ଧୁ ଆଜି ତ ଯେହେତୁ ମୁଁ ଘରେ ନଥିଲି ସେଥିପାଇଁ ମୋର ମା ରାନ୍ଧିଥିଲେ। କିନ୍ତୁ ସବୁଦିନ ମାଂସ ରାନ୍ଧେ ମୁଁ।
ଆପଣ ମାଂସ ଫାସ ରନ୍ଧାରନ୍ଧି କରନ୍ତି ଆପଣ ଯେବେ ମାଂସ ହୁଏ ଆପଣ ରନ୍ଧାରନ୍ଧି ରକରନ୍ତି ନାଇଁ?
ଆଜ୍ଞା।
ଓହୋ। ହ ସେ ନାଇଁ ମୁଁ ଟିକେ ଭଲ ଲାଗିଲାନି ଟିକେ ଛାତ ଘରୁ ବୁଲିବାକୁ ପଳେଇ ଯାଇଥିଲି ଦେଖିଲା ବେଳକୁ ଆପଣ ଯୋଗାଯୋଗ କରୁଛନ୍ତି ମୋ ସହିତ ମୁଁ କହିଲି ଦେଖିବା କଣ ପାଇଁ ଏତେ ବିଳମ୍ବ ସମୟରେ ମୋତେ ଯୋଗାଯୋଗ କଲେ? ସେଥିପାଇଁ ମୁଁ ଆପଣଙ୍କ କଲ୍ ଟାକୁ ରିସିଭ୍ କଲି ବୁଝିପାରିଲେ?
ଆଜ୍ଞା ଆଜ୍ଞା।
ହାଲୋ।
ଆଜ୍ଞା।
ଆପଣଙ୍କ ଶବ୍ଦ ଭଲ ଭାବରେ ଶୁଭୁ ନାହିଁ?
ଏବେ ତେଲ।
ହଉ କୁହନ୍ତୁ କଣ କୁହଛୁ ହଁ ଏବେ ଆସୁଅଛି କୁହନ୍ତୁ?
ହେଲେ ଶୁଭୁ ନାହିଁ ଶୁ ଆପଣଙ୍କ କଥା ଶୁଭୁ ନାହିଁ।
ଏବେ ଶୁଭା ହଉଛି।
ହଁ ଶୁଭା ହେଲା କୁହନ୍ତୁ।
ବନ୍ଧୁ ମୁଁ ଆଜି ଯୋଉ ଜାଗାକୁ ଯାଇଥିଲି ମୁଁ କହୁଥିଲି ମୁଁ ଗୋଟେ ଜାଗାକୁ ଯାଇଥିଲି ଗ୍ରାମାଞ୍ଚଳ ସ୍ଥାନକୁ ଗୋଟେ ଯାଇଥିଲି ଆଜି। ଆ ହୁଁ। ତ ସେଠି ମୁଁ ଏଠୁ ଯେତେବେଳେ ବାହାରିକି ଗଲି ମୋ ଏଇ ଅଞ୍ଚଳରୁ ବାହାରିକି ଗଲି ସହରାଞ୍ଚଳରୁ ତ ଗ୍ରାମକୁୁ ବାହାରିକି ଯେତେବେଳେ ଗଲି ସେଠାରେ ମ ମତେ ସାଧାରଣତଃ ମତେ ଚାରି ଚକିଆ ଯାନ ବସ ରେ ମତେ ଯିବାକୁ ପଡିଥାଏ ବୁଝିଲେ ଆଚା ବସରେ ମୁଁ ସେଠାରେ ଆ ଆମର ଏଠାରେ ମୁଁ ଯାଇକି ଯୋଉଁଠି ବସ୍ ରୁହେ ସେଇଠି ମୁଁ ଯାଇକି ଦୀର୍ଘ ତିରିଶି ମିନିଟ୍ ଅପେକ୍ଷା କରିସାରିଲା ତିରିଶିରୁ ପଇଁଚାଳିଶି ମିନିଟ୍ ଅପେକ୍ଷା କରିସାରିବା ପରେ ଅପେକ୍ଷାର ଅନ୍ତ ଘଟିକି ଗୋଟଏ ବସ୍ଟି ଆଇଲାା ଯେଉଁ ବସ୍ କି ସେଇ ଜାଗାକୁ ଯାଉଛି ଯୋଉ ଜାଗା ଆମର ତ୍ତବ୍ୟ ପଥକୁ ଯାଏ ବୁଝିଲେ।
ଯୋଉ ମୁଁ ଆପଣ ସହର ରହୁଛନ୍ତି ସହରରେ ବି ବସ୍ ତ ଅସୁବିଧା ଅଛି ବସ ରେ ବି ଆସୁଥିବା ସମୟ ଅସୁବିଧା ଅଛି।
ସମସ୍ତ ହ ଅଧିକ ମାତ୍ରାରେ
ଆପଣଙ୍କ ଶବ୍ଦ ଶୁଭୁ ନାହିଁ। ଆପଣ ଟିକେ ବାହାରକୁ ପଳେଇ ଆସନ୍ତୁ ଆପଣଙ୍କ ଶବ୍ଦ ଶୁଭୁନାହିଁ।
ହୁଁ।
ହ୍ୟାଲୋ।
ବନ୍ଧୁ ଏବେ ଆସୁଛି ମୋ ଶବ୍ଦ ଆପଣଙ୍କୁ ହ୍ୟାଲୋ। ହ୍ୟାଲୋ ବନ୍ଧୁ ମୋର ଶବ୍ଦ ଆସୁଛି ଏବେ।
ହଁ ହଁ ଶୁଭା ଯାଉଛି କୁହନ୍ତୁ।
ହଁ ତ ବନ୍ଧୁ ସେଏ କହୁଛି ମାନେ ନିର୍ଦ୍ଦିଷ୍ଟ ଏକ ସମୟ ଯେମିତି କୌଣସି ଗୋଟେ ଅସୁବିଧା ଘଟିଲେ। ଆ ଯୋଉ ମାନେ ଯୋଉ ଆମର ଗନ୍ତବ୍ୟ ପଥକୁ ଯୋଉ ଗାଡି ଗୁଡାକ ଯାଏ ସେ ଗନ୍ତବ୍ୟ ପଥ ମାନେ ଗମନାଗମନ ରାସ୍ତା ହିଁ ଖରାପ ହେଇଗଲେ ସେ ବସ୍ ଯୋଉ ଗୁଡାକ ଥାଏ ଯାନବାହାନ ଯୋଉଟା ଥାଏ। ସେ ଯାନବାହାନ ହିଁ ମାନେ ଆଉ ଚାଲି ମାନେ ବନ୍ଦ ହେଇଯାଏ ବୁଝିଲେ। ତ ସେଥିପାଇଁ କିଛି କିଛି ବସ୍ ଗୁଡାକ କିଛି କିଛି କିଛି ଯାନବାହାନ ଥିଲା ଯୋଉଗୁଡାକ ସବୁ ଯାକ ବନ୍ଦ ଥିଲା ଆଉ ସେଥି ପାଇଁ ମୋତେ ଟିକେ ବିଳମ୍ବ ହେଲା ଆଜି ଯିବାରେ ପହଞ୍ଚିବାରେ ବି ଆଉ ମତେ ବହୁ ତୁ ସମୟ ବି ଲାଗି ନେଇକିନା ପହଁଚି ବାକୁ ଆଉ ସେଠାରୁ କାମ ସାରି
କଥା କହୁଛନ୍ତି।
କି।
ହଁ କୁହନ୍ତୁ।
ହଁ କଣ କହୁଛ ହଁ ମୁଁ ସେଠୁ ପୁଣି ଏଠୁ ସେଠି
ହଁ।
ଆଜ୍ଞା ଆଜ୍ଞା
ଯଉ କଣ କହିଲେ? ଆପଣ ଆପଣଙ୍କ ସ୍ଥାନରେ ପହଞ୍ଚିକି ଆପଣ ସମ୍ପୂର୍ଣ କରିଦେଲା ଆପଣଙ୍କ କାର୍ଯ୍ୟକୁ ନାଇଁ ନା ଅସୁବିଧା କିଛି ରହିଲା ନା କିଛି ତ୍ରୁଟି ରହିଲା?
ଅଂ ନାଇଁ ବନ୍ଧୁ ଅସୁବିଧା ତ ବହୁତ ଆଜି ହାଲୋ ଆଜ୍ଞା ମୋ ଶବ୍ଦ ଆସୁଛି ଆପଣଙ୍କୁ? ମୋ ଶଦ୍ଦ ଆସୁଛି ସ୍ପଷ୍ଟ ଭାବରେ ଆସିଲେ ତ ହଁ ତ ବନ୍ଧୁ
ହଁ ଶୁଭା ଯାଉଛି।
ସୁବିଧା କୌଣସି ମୋର ରହିଲାନି କିନ୍ତୁ କିଛି କାମ ମୋର ଅଧାରେ ରହିଯାଇଛି।
ହଁ।
ଅଧାରେ ରହିଯାଇଛି ଯାହାକୁ ମୋତେ ପୂର୍ଣ୍ଣ କରିବାକୁ ପୁଣି ଥରେ ଯିବାକୁ ପଡିବ। ଆଉ ଥରେ କିଛି ଦିନ ପରେ ମତେ ପୁଣି ଥରେ ଯିବାକୁ ପଡିବ ସେଠାକୁ ଆଉ ଆଜି କୌଣସି ସୁବିଧା ଅସୁବିଧାରେ ମତେ ଯିବା ଆସିବା କରିବାକୁ ପଡିଥିଲା ଏଁ ସେ ଠାରୁ ମତେ ମୁଁ ଯୋଉ ଜାଗାକୁ ଗଲି ସେ ଛକ ଉପରୁ ମତେ ଆ ଗ୍ରାମ ଭିତରକୁ ମାନେ ସି ଚାଉଳ ଆଣି ବାକୁ ମଧ୍ୟ ଚାଲି କି ଯିବାକୁ ପଡିଲା ଯେହେତୁ ଏଠାରେ କେହି ଉପସ୍ଥିତ ନଥିଲେ ସେଇ ସମୟରେ।
ହଁ ବର୍ଷା ତ ଆଜି ପ୍ରତି ଆ ସେ ଜୋର ମାତ୍ରାରେ ହଉଥିଲା ଆପଣ ଆପଣ ଭାଇ ମୋ ଭାଇ କଲ୍ କରିପାରିଥାନ୍ତେ।
ନାଇଁ ନାଇଁ ଆଜି ବର୍ଷା ବହୁତ କମ ଥିଲା ଆଜି ବର୍ଷା ଏତେ ଅଧିକ ନଥିଲା କାଲି ଠୁ ତ ଆଜି ବହୁତ କମ ବର୍ଷା ରହିଥିଲା ବୃ
କୋଉ ସମୟରେ କହିଲେ କୁ କେତେ ଘଟିକା ସମୟରେ?
ଏ ସେଇ ଆଜ୍ଞା ମୁଁ ତ ପହଞ୍ଚୁ ପହଞ୍ଚୁ ଦିନ ଏଗାରଟା ଘଟିକା ହେଲାଣି। ଏଗାର ଟା ନାଇଁ ନାଇଁ ଦିନ ବାରେଟା ହେଇଯା ହେଂ ବାରେଟା ହେଇସାରିଥିଲା ବୁଝିଲେ।
ଓହୋ ବାର ଘଟିକା ବେଳକୁ ଆମେ ବି ଯାଇଥିଲୁ ଛକକୁ। ସେତେବେଳେ ପାଖା ପାଖି ବର୍ଷା ହଉନଥିଲା କମି ଯାଇଥିଲା। ବୁଝିପାଇଲେ?
ଆଜ୍ଞା ତୁ କମି ଯାଇଥିଲା ହଁ ଆପଣ ଯୋଉ ଆପଣଙ୍କ ତାଙ୍କୁ ମୁଁ କ ମାନେ ଯୋଗାଯୋଗ କରିଥିଲି ଅବଶ୍ୟ କି କିନ୍ତୁ ସେ ବି ଯେହେତୁ ଅସୁବିଧାରେ ଥିଲେ ସେଥିପାଇଁ ମୁଁ ବି ମୋର କଣ ମୋର ବିଭିନ୍ନ ପ୍ରକାର ସାଙ୍ଗ ଲୋକମାନେ ସେଇ ଟାଇମରେ ଉପସ୍ଥିତ ନଥିଲେ ସେତେବେଳେ ହୁଁ ସେଥିପାଇଁ ମତେ ଟିକେ ଅସୁବିଧାରେ ରହିଲି ଆଉ ମୁଁ ଚାଲି ଯିବା ଆସିବା କରିବାକୁ ପଡିଲା ମୁଁ ସେଠିକି ଏତେ ଦୁରରୁ ମତେ ଚାଲିକି ଯିବାକୁ ପଡେ ସେଠି
ହଁ।
ଆଜ୍ଞା ଆଜ୍ଞା କୁହନ୍ତୁ?
ଆପଣଙ୍କର କହିଲ କହିଲ ଶୁଣନ୍ତୁ ଆପଣ ଏତେ ଓଜନର ଚାଉଳ କେମିତି ଟେକିକି ନେଇକି ଗଲେ ବସ୍ ଷ୍ଟାଣ୍ଡ ପାଖକୁ।
ଆଜ୍ଞା ହଁ ସେଠି ମୁଁ ଚାଉଳ ଭର୍ତି କରି ଆଜ୍ଞା ହ୍ୟାଲୋ।
ଆପଣ ଏତେ ଓଜନ ର ଚାଉଳ କେମିତି ବା ଆପଣଙ୍କ ସାମଗ୍ରୀ କେମିତି ଟେକିକି ନେଇକି ଯାଇପାଇଲେ ବସଷ୍ଟାଣ୍ଡ ପାଖକୁ?
ଆଜ୍ଞା ଆଜ୍ଞା ହଁ ବହୁତ ଅସୁବିଧା ହେଲା ବୋଲି କଣ ମୁଁ ସେଠାରେ ପହଞ୍ଚିବା ପରେ
ହଁ।
ଆଜ୍ଞା ସେଠି ପହଞ୍ଚିବା ପରେ ମୋର ଜଣେ ସେଇଠି ମୋର ଶିକ୍ଷକ ଯିଏ ଟିଉସନ୍ କରୁଥିଲେ ମତେ ସେଠି ଜଣେ ଭେଟ ହେଇଥିଲେ ମୋର ବୁଝିଲେ ଭେଟ ହେବା ପରେ ମୁଁ ଆଜ୍ଞା ମୁଁ ତାଙ୍କୁ ଅ କହିଲି କି ସାର୍ ମତେ ଟିକେ ସେ ମତେ ସାହାଯ୍ୟ କରନ୍ତୁ ଏମିତି ଅସୁବିଧାରେ ମୁଁ ପଡିଛି ତ ସିଏ ମୋର ସାହାଯ୍ୟ କଲେ ଆଉ
ମତେ ନେଇକି ଆସିକି ଛକ ଉପରେ ଛାଡିଲେ ଆଉ ବସ ରେ ମଧ୍ୟେ ମ୍ ମତେ ବସେଇଦେଲେ ଆଜ୍ଞା ତ ସେଇଠୁ ମୁଁ ଆସିଲି ଆଉ।
ସେଇ ସମୟରେ ମୋ ଭାଇ ଥବ ଷ୍ଟାଣ୍ଡ ରେ।
ଆଜ୍ଞା ଆଜ୍ଞା ସିଏ ବି ସେଇଠି ଉପସ୍ଥିତ ଥିଲେ।
ହ ଆଉ ଆପଣ ଙ୍କ ଠାରୁ ବସ୍ ଯିଏ ବସ୍ ପଇସା ଗୋଟାଳି ସେ ଆପଣଙ୍କ ପାଖରୁ ପଇସା ନେଲେ?
ଆଜ୍ଞା ଆଜ୍ଞା ମୁଁ ସେ ସବୁ ଜିନିଷରେ ଟିକେ ମତେ ଯାହାର ଯୋଉଟା ପ୍ରାପ୍ୟ ସେଇ ଜିନିଷ ନିହାତି ତାଙ୍କୁ ଦବା କଥା। ସମ୍ପର୍କ ର ଏଇଠି କୌଣସି ଇଏ ନଥାଏ।
ଆପଣ ଆ ଆପଣ ଠିକ୍ କଥା କହୁଛନ୍ତି ଯାହାର ଯରେ ପ୍ରାପ୍ତ ସେ ନେବେ। କିନ୍ତୁ ସମ୍ପର୍କକୁ ବି କିଛି ଦାୟିତ୍ୱ ଦେବା ଦରକାର କାହିଁକି କଇଲ ସମ୍ପର୍କ ଥିଲେ ଆଗକୁ ତମ ଶୁ ତାଙ୍କର କାମ ହେଇେ ତମେ ସେ ଜାଗାରେ ପହଞ୍ଚି ପାରିବ ତମର କିଛି କାର୍ଯ୍ୟ ହେଲେ ସିଏ ତମ ଜାଗାରେ ପହଞ୍ଚ
ଆଜ୍ଞା ଆଜ୍ଞା ଯୋଉଟା କହିଲେ ଆପଣ ସମ୍ପୂର୍ଣ୍ଣ ଆଗ ଶୁଣନ୍ତୁ ମୁଁ କଣ କହିଲି ଏ ମୁଁ ମାନେ ମୋରୋ ଯିବା ଭଢ଼ା ଟା ମୁଁ ନିଜେ ମୋରୋ ସେଇଟା ମୋରୋ ସେମାନଙ୍କର ପ୍ରାପ୍ୟ ସେଇ ଯୋଗୁଁ ମୁଁ ଦେଇଦେଲି। କିନ୍ତୁ ଯେହେତୁ ମୁଁ ଚାଉଳ ଟା ନେଇକି ଯାଉଚି ଅନ୍ୟ କୌଣସି ଗାଡି ହେଇଥିଲେ ସେମାନେ ନିହା ତି ଚାଉଳର ବି ସେମାନେ ଯେହେତୁ ନେଇକି ଆସୁଚନ୍ତି ତାର ବି ଭଡା ନେଇଥାନ୍ତେ। କିନ୍ତୁ ଯେହେତୁ ସିଏ ଚିହ୍ନା ଥିଲେ। ତ ସେଥିପାଇଁ କିନା ସମ୍ପର୍କ ହେତୁ ସେମାନେ ବସ୍ ର ମାନେ ଛେ ଚାଉଳର ବି ଭଡ଼ା ନେଇନାହାନ୍ତି।
ହଁ ହଁ ଆପଣଙ୍କର କେତେ କିଲି ଚାଉଳ ଥିଲା।
ଆମର ଥିଲା ତିରିଶ କେଜି ଆମର ଚାଉଳ ଥିଲା।
ଓହୋ ଯଦି ଆପଣ ଙ୍କର ଆପଣଙ୍କ ଶିକ୍ଷକ ମିଳିନଥାନ୍ତା ତ ଆପଣଙ୍କୁ ବୋହୁତ ଅସୁବିଧା ହେଇଥାନ୍ତା। ଆମର ତ ନେଇ ପାରିନଥାନ୍ତେ ଆସିଥାନ୍ତେ ସେମତି ଯାଇଥାନ୍ତେ ସେମତି।
ନାଇଁ ନାଇଁ ଯେମିତି କି ଆ ପଣ ନାଇଁ ନାଇଁ ଯେମିତି କି ଆପଣ କହିଲେ ସେଠାରେ ମୋରୋ ବି ଗୋଟେ ସେଇ ସେଇ ତାଙ୍କରି ଘର ପାଖେରେ ସେଇ ଚାଉଳ ଇଏ ଘର ପାଖେରେ ମୋରୋ ଗୋଟେ ବନ୍ଧୁ ରୋହୁ ଚନ୍ତି।
ହଁ।
ହୁଁ ସେ ବନ୍ଧୁଙ୍କର ଜଣେ ଭାଇ ଥିଲେ ସେଠାରେ।
ହଉ ହୋଉ ହୋଉ ହୋଉ।
ମୁଁ ତମୁକୁ ତମେ ଏବେ ରଖିପାର କଲ୍ ମୁଁ ଅ ତୁମୁକୁ ସମ୍ପର୍କ କରୁଛି ସାଙ୍ଗେ ସାଙ୍ଗେ।
ଆଜ୍ଞା ଆଜ୍ଞା ଆଜ୍ଞା।
ସାଙ୍ଗେ ସାଙ୍ଗେ ସମ୍ପର୍କ କରୁ ଛି ଆପଣ ରଖିପାରନ୍ତି ଆପଣ ରଖିପାରନ୍ତି ଏବେ। ରଖନ୍ତୁ।
ରୁହନ୍ତୁ ଟିକେ। ମୋ